ହ୍ୟାଲୋ କଣ କରୁଛୁ ସାଙ୍ଗ?
ହେ ଏଇଠି ବସିଛି, ଆଉ ତୁ?
ମୁଁ ଏଇ ଟି ବୁଲୁଛି ଆଉ ଆଉ ଖାଇସାଇଲୁଣିି?
ହଁ ଖାଇସାଇଲିଣି।
ଆଉ ତୋ ଦେହ ପା ସବୁ ଭଲ ଅଛି?
ହଁ ଭଲ ଅଛି ତୋ ଦେହ ଭଲ ଅଛି?
ହଁ ମୋ ଦେହ ବି ଭଲ ଅଛି, ଆଉ ଘର ଲୋକ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମର ସମସ୍ତେ ଭଲ ଅଛନ୍ତି, ଏବେ ଟିକେ ବୋଉର ଦେହ ଟିକେ ଅସୁସ୍ଥ ଅଛି ତ ସେଥିପାଇଁ ଟିକେ ଇଏ ହେଇଛି ଆଉ। ଆଉ ନହେଲେ ସମସ୍ତେ ଭଲ ଅଛନ୍ତି ଏଇ ତା ଦେହ ଟିକେ ଯୋଉ ଜର ହେଇକା ହଉ ଛି ତ ସେଇଠୁ ଟିକେ ଦେହ ହାତ ଟିକେ ଖ ଭଲ ଲାଗୁନି ତାକୁ ଆଉ।
ଓହୋ। ଆଉ କଣ କରୁଛୁ, ହଁ ହଁ।
ଆଉ ଆରେ ମୁଁ ତୋତେ ଏଇଥିପାଇଁ ଫୋନ କରିଥିଲି କି ରଜ ବିଷୟ ରେ କଣ ଟିକେ କଥା ହେଇଥାନ୍ତେ ଫୋନ କରିଥିଲି ଆଉ।
ଓହୋ। ହଁ କହୁନୁ କଣ କହୁଛୁ।
ଆରେ ଆମ ଗାଁରେ କଣ କହିଲୁ ରଜ ମହୋତ୍ସବ ବହୁତ ଭଲ ଧୁମଧାମ ରେ ହଉଛି ତ ମୁଁ ଭାବୁଛି ତୁ ଆସିଲେ ମତେ ବହୁତ ଖୁସି ଲାଗିବ ତ ତୁ ମୁଁ ଚାହୁଁଛି ତୁ ଆସିଲେ ଆମେ ଆମ ଗାଁରେ ରଜ ଉତ୍ସବ ହଉଛିି ଆମେ ସବୁ ଝିଅ ମାନେ ରଜ ମାନେ ପାଳନ କରୁଛୁ ତ ଆମର ଦୋଳି ପଡୁଛି ଆଉ ଛୋଟ ଛୋଟ ଛୁଆ ବି ଆମର ନାଚ ଗୀତ ବି କରୁଛନ୍ତି ତ ଜାଣିଛୁ ରଜରେ ତ ପ୍ରଥମ କଥା ହେଲା ପୋଡ଼ପିଠା ଆମର ମାନେ ପ୍ରସିଦ୍ଧ। ତ ଆମର ସେଠି ସବୁ ମାନେ ଆୟୋଜନ ହେରିକା ସବୁ ହଉଛି। ତ ଏମିତି କିଛି ସବୁ କିଛି ଆମର ଭଲସେ ହଉଛି ମୁଁ ଚାହୁଁଛି କି ତୁ ଆସିଲେ ମତେ ଭଲ ଲାଗିବ ତ କଣ କହୁଛୁ ତୁ ଆଉ ତୋ ପରିବାର ସହିତ ଆ ଆସି ଆସିପାରିବୁ।
ହଁ ଯିବା ଆଉ ଆମର ଆମ ଆମ ଗାଁ ରେ ବି ବହୁତ ଧୁମଧାମ ରେ ହଉଛି ଦେଖେ। ତିନି ଦିନି ହଉ ଛି ରଜ ହେଲା ମାନେ ଫାଷ୍ଟ ଦିନ ଟା ତମ ଗାଁକୁ ଯିବା ମଝି ଦି ଦିନ ରଜ ଦିନ ପୁଣି ଆମ ଗାଁକୁ ପଳେଇ ଆସିବା ହେଲା।
ହଁ ତ ସେ ମୁଁ ତତେ କିଛି କହୁଛି ଶୁଣୁ ମୁଁ। ପ୍ରଥମେ ଆମ ଗାଁ ରଜ ବିଷୟ ରେ ସବୁ ତତେ କିଛି କଥା କହୁଛି ତୋତେ ଯଦି ମାନେ ଭଲ ଲାଗିବ ତାହେଲେ ତୁ ନିଶ୍ଚୟ ଆସିବୁ ମୁଁ କହୁଛିୁ ତୁ ଶୁଣୁ। ଏ ପ୍ରଥମ ହେଲା ରଜ। ରଜ ଆମର ହଉଛି ତିନି ଦିନି ତିନି ଦିନି ତ ତିନି ଦିନ ପ୍ରଥମ ରଜ ହେଲା ଆମ ପହିଲି ରଜ ତ ଦି ତୀୟ ରଜ ହେଲା ଆମ ରଜ ସଂକ୍ରାନ୍ତି ଓ ଆଉ ଲାଷ୍ଟ ରଜ ହେଲା ଆମେ କହୁଛେ ବସୁମତୀ ସ୍ଥାନ ତ ଆମ ମାନେ କୋଉଆଡେ ତ ଚାରି ଦିନ ପାଳନ ହଉଛି ତ କୋଉଆଡେ ପାଞ୍ଚ ଦିନ ତ କୋଉଆଡେ ତିନି ଦିନ ତ ଆମର ତିନି ଦିନ ପାଳନ ହଉଛି ତ ଆମ ଗାଁ ଝିଅ ମାନେ ସବୁ ଆମେ ପଇସା ଆଦାୟ କରିକି ସଙ୍ଗ ମାନେ। ସଙ୍ଘ ହେଇକା ବସେଇକି ଆମର ର-ର-ରଜ ଉତ୍ସବ ପାଳନ କରିବୁ ବୋଲି ଭାବିଛୁ ତ ଆମର ସବୁ କିଛି ହବ ତିନି ଦିନ ବି ଆମର ଭୋଜନର ପ୍ରସ୍ତୁତି ବି ହବ ଭୋଜନ ଆମର ହବ ତିନି ଦିନ ଅରୁଆ ଅନ୍ନ ଡାଲମା ଖଟା ତ ଏଥିରେ ମିକସ୍ଚର ପାସ୍। ବହୁତ କିଛି ଏମିତି ହବ ଭୋଜନ ମାନେ ଖାଇବା। ତ ଆମର ଦୋଳି ଆଜ୍ଞା ଅଛି ଆ-ଆ-ଆମର ହେ ସେଥିରେ ବି ନାଚ ଗୀତ ଅଛି ଛୁଆ ଛୋଟ ଛୋଟ ଛୁଆଙ୍କର ନାଚ ଗୀତ ଅଛି ଆମର ଦି ଦିନ ରାତି ଅଛି ତ ସେଥିରେ ଆମେ ପୁରସକୁ ମାନେ ପୁରସ୍କାର ବି ଅଛି ଉପହାର ବି ସେଥିରେ ମିଳିବ। ତ ଏମିତି କିଛି ହଉଛି ଆମର ଗାଁ ରଜରେ ତ ଆମ ଗାଁରେ ପୁଣି ଆମର ଯୋଉ ସଜାସୁଜି ତ ଆମେ ଭାବୁଛୁ କି ଆମେ ବାହାରୁ କିଛି ଜିନିଷ ଆଣିକି ସଜାସୁଜି ନ କରିବା ଅପେକ୍ଷା ତ ଆମେ ଭାବିଛୁ କି ଆମେ ନିଜ ହାତରେ ଆମେ ସବୁ କିଛି ଜିନିଷ ଜିନିଷ ତିଆରି କରିକି ଆମ ଆମେ ନିଜ ହା ହାତରେ ସଜେଇବା ପାଇଁ ଯୋଉ ଆମେ ଯୋଉଠି ରଜ ଉତ୍ସବ କରୁଛୁ।
ଓ ଫୁଲ ଫୁଲରେ ସବୁ ସଜେଇବ ଆଉ।
ଫୁଲି ସବୁ ଆମର ସଜାସଜି କରିବୁ ତ ଆମର ବଡ ଆମେ ତ ଆମ କହିବାକୁ ଗଲେ ତ ଆମ ଉପରେ ବହୁତ ବଡ ବଡ ଝିଅ ମାନେ ଅଛନ୍ତି ତ ସେମାନେ ବି ବହୁତୁ। ଖୁସି ଆମର ବହୁତ ମତେ ବି ବହୁତ ଖୁସି ଲାଗୁଛି କାହିଁକି ନା ଏତେ ବର୍ଷ ପରେ ଆମ ଗାଁରେ ବି ଟିକେ ଭଲରେ ରଜ ଉତ୍ସବ ହଉଛି ତ ମୁଁ ଭାବୁଛି କି ସମସ୍ତେ ସାଙ୍ଗ ମାନେ ଆସିଲେ ମତେ ବହୁତ ଖୁସି ଲାଗିବ ଓ ଏମିତି ଭାବୁଛି ତୁ ବି ଆସେ ଆଉ ଅଲଗା ସାଙ୍ଗସାଥିୀଙ୍କୁ ବି ମୁଁ ଫୋନ କରିକି ଜଣେଇଛି କି ସେମାନେ ସମସ ଆସିବି ତ ମୁଁ କହିଲି ଆମ ଗାଁ ରଜ ବିଷୟରେ ତ ତୁ ଏବେ କହ ତମ ଗାଁ ରଜ କେମିତି ହଉଛି।
ଆମ ଗାଁରେ ବି ସେମିତି ମାନେ ଆମ ଗାଁରେ ବି ରଜମହୋତ୍ସ ବ ବହୁତ ଧୁମଧାମରେ ପାଳନ ହଉ ଆମର ବି ମାନେ ସବ ସବୁ ଝିଅ। ମାନେ ସାହିର ଆମ ସାହିର ଯେତକ ସମସ୍ତେ ଝିଅ ରହିଲେ ବଡ ବଡ ଝିଅ ହଉ କି ଛୋଟ ଛୋଟ ଝିଅ ହଉ ସମସ୍ତେ ମାନେ ଏମିତି ପଇସା ଆଦାୟ କରୁଛନ୍ତି ଆ ଆଦାୟ କରିକିନି ଏମିତି ଦୋଳି ବେଶୀ ବି ବେଶ ସି ବଡ ଆକାରରେ ହଉନି ମାନେ ଛୋଟ ଆକାରରେ ହଉଛି ସାତ ଆଠ ଦଳା ଖଣ୍ଡେ ଦୋଳି ପଡୁଛି ପୁଣି ସେଗୁଡ଼ାକ ମାନେ ଫୋନରେ କିଛି ମାନେ ମଗେଇ ଦଉଛନ୍ତି ଫୁଲ ଫୁଲ ଏଇ ଟାଇପ ର ଉମ ମାନେ ସଜାସଜି କରୁଛନ୍ତି ଆଉ କଣ ଏଇଠି ମାନେ ଏମିତି। ସ୍ତ୍ରୀ ଲୋକ ଝିଅ ପିଲା ଛୋଟ ଛୁଆ ସମସ୍ତେ ସେଇଠି ପୁରା ଗାଁ ଟାଙ୍କ ଗୋଟେ ସାହିର ଲୋକ ଗଲେ ବି ଆମ ଗାଁ ଟାଙ୍କର ସେଇଠି ମାନେ ଗାଁ ଯାକର ଲୋକ ସେଇଠି ମାନେ ଦୋଳି ଖେଳିୁଛନ୍ତି ପୁଣି ମଝି ରଜ ଦିନ ଶାଢୀ ପିନ୍ଧୁଛନ୍ତି ଅଳତା ଲଗଉଛନ୍ତି ଏମିତି ଆଉ। ଗୋଟେ ପୌରାଣି ପୌରାଣିକ ଭାବ ବରା ଆମର ପୁରା ପାଳନ ହଉଛି ଆଉ।
ବହୁତ ଖୁସି ଲାଗିଲା ଯାହା ହଉ ତୁ କହିଲୁ ତମ ଗାଁରେ ରଜ ବିଷୟେ ଛୋଟ ହଉ ବା ବଡ ହଉ ତ ଗୋଟେ ଉତ୍ସବ ହଉଛି ତ ଅଁ ଗୋଟେ ଜାଗାରେ ହଉ କି ସେ ଯେ ମାନେ ଯୋଉ ଜାଗାରେ ହଉ ଯେତେବେଳେ ଗାଁରେ ଗୋଟେ ରଜ ଉତ୍ସବ ହଉଛି ତ ବହୁତ ଖୁସି ଆଉ ଆନନ୍ଦ ଲାଗିବ। ତ ରଜରେ ରଜ ଟା କେବଳ ହେଇ ସେ ଆମ ଝିଅ ମାନଙ୍କ ପାଇଁ। କାହିଁକି ନା ରଜରେ ତ ଏଥିରେ ପୁଅ ମାନଙ୍କ କି ଛି ନୁହଁ ଝିଅମାନେ ଏଥିରେ ରଜରେ ମାନେ ପିଠା ଖାଇବେ ସଜବାଜ ହେବେ ତ ଭୁଲିଯିବେ ଦୋଳି ଖେଳିବେ ପୁ ଚି ବି ଖେଳିବେ ପୋର ପି ପିଠା ହଁ ଖାଇବେ ତ ଇତ୍ୟାଦି ଝିଅମାନଙ୍କର ରଜ ବହୁତ୍ କିଛି
ଦଳି ପଟୁଆ ବି ମାଡ଼ିକି ଚଲିବେ।
ହଁ ସେଦିନ କାହିଁ ନାଁ ବସୁମତୀ ମା ମାଙ୍କ ପୂଜା ନାଁ ତ ସେଥିପାଇଁ ଖା ଯୋଉ ଚପଲ ପିନ୍ଧିକି ଚାଲନ୍ତିନି ତ କଦଳୀ ପଟୁଆରେ ଚାଲନ୍ତି। ତ ମତେ ବୋହୁତ ଖୁସୁ ଖୁ ତୋ କଥା ଶୁଣିକି ମୋତେ ବୋହୁତ ଖୁସି ଲାଗିଲା ତ ମୁଁ ବି ଚାହୁଁଚି ସେମତି ତୁ ଆସିଲେ ଖୁସି ଲାଗିଲା ଆମ ଘର ଲୋକେ ବି କହିଲେ କହିଲେ ଆଉ ରଜ ତ ଆଉ ଆସିଲାଣି ରଜ ତ କହିବାକୁ ଗଲେ ଆଉ ଦଶ ବାର ଦିନି ଅଛି। ତ ତୁ ସବୁ ସାଙ୍ଗମାନଙ୍କୁ ଡାକେ ତ ସବୁ ପ ଆସିବେ ଆମ ଘରୁକୁ ଆମ ଗାଁରେ ରଜ ଉତ୍ସବ ହୋଉଚି ସମସ୍ତେ ଆସିକି ବୁଲିକି ଯିବେ ତ ବୋହୁତ ଭଲ ଲାଗିବ। ତ
ସାଙ୍ଗସାଥିମାନେ ବି ଯିବା ଏ କାଟି ହବା ଖୁସିରେ ମଜା କରିବା। ହୁଁ ଭଲ ଲାଗିବ।
ହଁ ହଁ ତ ମୁଁ କେତେ ଜଣ ସାଙ୍ଗସାଥିଙ୍କୁ ଫୋନ କରିଥିଲି ତ ସେମାନେ ବି କହିଲେ କହିଲେ ହୋଉ ଆମେ ଯିବୁ। ତା ସ କାହିଁକିନା ସମସ୍ତିଙ୍କ ଗାଁରେ ଗୋଟେ ରଜ ଉତ୍ସବ ହୋଉଚି ତ ଆଉ ତିରେନି ରଜ ତ କେହି ଆସିକି ଅଲଗା ଗାଁରେ ବୁଲିବେନି ନାଁ ଯାହା ହେଲେ ବି ନିଜ ନିଜ ଗାଁରେ ଦି ଦିନ ବୁଲିବ ଆଉ ଗୋ ଟେ ଗୋଟେ ଗାଁରେ ଅଳି ମାନେ ଯିବେ ସାଙ୍ଗମାନେ। ତ ମୁଁ ଭାବୁଚି କି ତୁ ଆମ ଗାଁକୁ ପ୍ରଥମ ରଜରେ ଆସିବୁ। ଆଉ ମୁଁ ତମ ଗାଁକୁ ମାନେ ଦ୍ଵିତୀୟ ରଜ ଦିନ ଯିବି।
ହଁ ହଁ ମୁଁ ବି ସେଇ ବି ଆ ମୁଁ ବି ସେଇଆ କୋହୁଥିଲି। ଆଉ ତମ ଆଡ଼େ ରଥଯାତ୍ରା ହୋଉଚି ନାଁ?
ହଁ ଆମ ଗାଁରେ ରଥଯାତ୍ରା ବି ମାନେ ରଜ ବୋଲି ନୁହଁ ଆମ ଗାଁରେ ସବୁ ପର୍ବ ରଥଯାତ୍ରା ସେଇ ଆମର ଯୋଉ ମାନେ ଖୁଦୁରୁକୁଣୀ କୁମାର ପୂର୍ଣ୍ଣମା ଜାଗର ଇତ୍ୟାଦି ଏନ୍ତି ସବୁ ପର୍ବ ମାନେ ଉ ଉତ୍ସ ଉତ୍ସବ ହୋଉଚି। ତ ତମ ଗାଁରେ ସବୁ କେମିତି କଣ ହୋଉଚି?
ଆମ ଆଡ଼େ ରଥଯାତ୍ରା ହୋଉଚି ରଥଯାତ୍ରା ଆମର ବେଶୀ ବଡ଼ ରଥ କରୁନାହାନ୍ତି ଛୋଟ ଛୁଆମାନେ ମାନେ ଛୋଟ ରଥଟେ କରିକିନି ମାନେ ମାନେ ଠାକୁରଙ୍କୁ ଏମିତି ପୂଜା କରୁଚନ୍ତି ଆମର ହେଇଚୁ ମାଉସୀ ମା ଘର ମୋ ଖୁଡ଼ି ମୋ ବୋଉ ଏମିତି ଯାଇଁକି ଠାକୁରଙ୍କୁ ପିଠା କା ମାନେ ଖୋଇ ଥିଲେ ଏମିତି ଆଉ ଆମେ ବି ତାଙ୍କ ସାଙ୍ଗେର ବାରେ ଗାଁଟା ଯାଁକ ବୁଲୁଚୁ ରଥ ଟଣା ହୋଉଚି।
ଆମ ଆଡ଼େ ବି ସେମିତି ରଥ ଯାତ୍ରା ଭଲ ହୋଉ ଚି ତ ଆମର ମାନେ ରଥଙ୍କର ଯାହା ହେଲେ ରଥଯାତ୍ରା ଦିନ ମାନେ ଜଗନ୍ନାଥ ବଳରାମ ସୁଭଦ୍ରାଙ୍କର ଯାତ୍ରା ଏଟା ତ ସିଏ ନିଶ୍ଚୟ ଯାହେଲେ ବର୍ଷ ଚକୁ ଥରେ ତାଙ୍କ ମାଉସୀ ମା ଘରୁକୁ ଯାଆନ୍ତି। ତ ମାଉସୀ ମା ଘରୁକୁ ସେ ଯାଆନ୍ତି କି କାହିଁକି ନା ବର୍ଷୁକୁ ଥରେ ଯାଆନ୍ତି ସେ ପିଠା ଖାଇବା ପାଇଁ ମାନେ ତାଙ୍କର ପି ସେଇ ପିଠା ହୋଉଚି ପୋଡ଼ପିଠା। ତ ଏତେ ସେ ପୋଡ଼ପିଠା ଖାଇକି ଯାଆନ୍ତି ତ ସେଇ ଟାଇମରେ ଆମର ଯେତିକି ଦିନି ସାଏଁ ଯେତୋଳେ ଜଗନ୍ନାଥ ସୁଭଦ୍ରା ବଳ ବଳରାମ ଯେତୋଳେ ଆସିକି ତାଙ୍କ ମାଉସୀ ମାଆ ଘରେ ରୁହନ୍ତି ତ ସେ ଠ ଦିନି ଆମର ସେଇ ମାଉସୀ ମାଙ୍କ ଘର ପ ଘର ପାଖେରେ ଭୋଜି ହୁଏ। ତ ଅରୁୁଆ ଅନ୍ନ ଭତ ଡାଲମା ଖଟା ଏମିତି ଇତ୍ୟାଦି ବୋହୁତ କିଛି ହୁଏ। ତ ରଥଯାତ୍ରା ତ ଆମର ଅଛି ବୋହୁତ ଆଗରେ ତ ଏବେ ରଜ ଆସଚି ମୁଁ ତ ହେତେଇଁ ରଜ ବିଷୟ ତୋ ସହ କଥା ହେବା ପାଇଁ ଫୋନ କରିଥିଲି। ତ ମୁଁ କହିଲି ଭଲଲାଏ ମାନେ ରଜ ଏମିତି ହୋଉଚି।
ଆଉ ରଜ ପାଇଁ ତୁ କପଡ଼ା ନୂଆ ଡ୍ରେସ କପଡ଼ା ଆଣି ସାଇଲୁଣି?
ଛି ଦଶ ବାର ଦିନି ମୁଁ ଯାଇନି ବଜାର ଯାଇନି ବଜାର ଗଲେ ଆଉ କିଛି ଦିନି ପରେ ଆଉ ଦି ତିନି ଦିନ ଗଲେ ମୁଁ ଯିବି ଆଣିବି ଯୋଉ ଉ ଯୋଉ ଡ୍ରେସ୍ ଆଣିବି ଆଉ। ଆଉ ତୁ ଆଣି ସାଇଲୁଣି? ହଁ ଆଉ ରଜ ସବୁ ସଜବାଜ ଜିନିଷ ସବୁ ଆଣି ସାଇଲୁଣି?
ହଁ ସଜବାଜ ଜିନିଷ ଆଣିନହି ଯିବି ଆଣିବି ଏବେ ଏଇ କିଛି ଦିନ ଭିତରେ। ଭିତରେ ଆଉ ଏଇ ରଜ ଥିବ ତିନି ଚାରି ପାଞ୍ଚ ଦିନଇ ଯିବି ଆଉ। ତୁ ଆଣି ସ ଲୁଣଗି?
ମୁଁ ବି ସେ ଆଣିନି ସେଇ ଥିବ କିଛି ଦିନ ଯିବା ଆଣିବା କଇଁ ନା ବର୍ଷକୁ ଯେତେବେଳେ ଥରେ ରଜା ଆସୁଛି। ମୋତେ ବହୁତ ଖୁସି ଲାଗୁଛି ଆଉ ପୁଣି ଯୋଉଦିନ ରଜ ସରିଯିବ ବହୁତ ମନ ଦୁଖ ମୁଁ ତ ବହୁତ କାନ୍ଦେ ରଜ ଯବେ ଲାଷ୍ଟ ରଜ ଦିନ ତ ପୁଣି ଅନେେଇଥିବୁ ଆମେ ବର୍ଷେ କେବେ ଆସୁ ଶିବ ଶୁଣସି ରଜ -
ରଜ ତ ଝିଅ ପିଲାଙ୍କ ମୋର ବହୁତ ପ୍ରିୟ ନା ମାନେ ସେମାନେ ଦୋଳି ଖେଳିବେ କିଛି କାମ କରିବେନି ପରିବା କାଟିବେନି ଆଉ କଣ ପୁରା ତାଙ୍କୁ ପୁରା ବହୁତ ଭଲ ଲାଗେ ରଜ ଆଉ ରଜର ତ ପୁରା ସ୍ପେଶଆଲ ହଉଛି ପାନ
ହଁ ସାଧା ପାନ ଆମେ ଯୋଉ ଖାଉ ତ ମତେ ବହୁତ ରଜ ବହୁତ ଏତିକି ଖୁସି ଲାଗେି ଯେତେବେ ଯେତେବେଳେ ସାଙ୍ଗ ମାନ ସବୁ ଆମେ ଏକାଠି ହେଇକି ଯେତେବେଳେ ବୁଲି ଯାଉ ତ ଯେତେବେଳେ ଗୋଟେ ସାଙ୍ଗମାନେ ଏକାଠି ହେଇି ଦୋଳି ଖେଳୁ ତ ସେଇଟା ମତେ ବହୁତ ଭଲ ଲାଗେ ମୁଁ ବି ଚାହୁଁଛି କି ଏ ବର୍ଷ ସେମିତି ହେବା ପାଇଁ କି ତୋତେ ବି ମୁଁ କହିଥିବ ଫୋନ କରିଛି ରଖି ଯାଇଛି ଏ ସବୁ ସାଙ୍ଗ ଆହୁରି ଚାରି ପାଞ୍ଚ ଜଣଙ୍କୁ କହିଛି ତ ସେମାନେ କହିଛନ୍ତି ସମସ୍ତେ ତମେ ଆସିଲେ ମୁଁ ବହୁତ ଖୁସି ବି ତମେ ମାନ ଆସିଲେ ମୁଁ ବି ନିଶ୍ଚୟ ଯିବି ତମ ମାନଙ୍କ ଗାଁକୁୁ ତମ ଗାଁରେ ବି ଦେଖିକି ଆସିବି ତମ କେମିତି ରଜ ଉତ୍ସବ ହଉଛି କଥାରେ କହିଥିଲେ ହବନି ଯୋଉ ଆଖିରେ ଦେଖିଲେ ତୁ ବି କହିବୁ କି ହଁ ଯୋଉ ସେ ମ ସାଙ୍ଗ କହୁଥିଲା କି ତାଙ୍କ ଆଣି ଭଲ ରଜ ଉତ୍ସବ ହଉଛି ଆଉ କଥାରେ କହିଲେ ତ କିଛି ହବନି ନା
ହହଁନ୍ତୁ ଆସିବୁ ମୁଁ ବି ଯିବି ଏମିତି ଜଣା କ ମିଶିକି ଆମେ କଣ ମାନେ ତୁ ତ ଡାକଛୁ ସମସ୍ତଙ୍କୁ ଆଉ ସମସ୍ତେ ମିଶି ଆସିକି ରଜରେ ବୁଲିବା ଦୋଳି ଖେଳିବା ପାନ ଖାଇବା-
ହଁ ଆସିବା ଏମତି ବୁଲାବୁଲି କରିବା ଆଉ ଆଉ ସବୁ ଘର ଲୋକ ସମସ୍ତେ ଭଲ ଅ ଅଛନ୍ତି।
ହଁ ଭଲ ଅଛନ୍ତି ତୁ ଖାଇସାରିଲୁଣି?
ହଁ ମୁଁ ଏଇନା ଖାଇକି ଆସିଲି ଆସିକି ଟିକେ ବୁଲୁଚି ତ ଘରେ ବହୁତ ଗରମ ହଉଛି ଦେଖନୁ ଖରା ଦିନ ଟା କିଛି ଗରମ ଲାଗୁଛି ତ ଆମ ଘର ପାଖରେ
ତମ ଆଡେ ତମ ଆଡେ ଖରା କେମିତି ହଉଛି?
ଗୋଟେ ବହୁତ ଜୋସ ରେ ଖରା ହଉଛି କହନା ମାନେ ଘରେ ବହୁତ ଗରମ ଲାଗୁଛି ସେଥିପାଇଁ ତ ମାନେ ଆସିକି ଆମ ଘର ଆଗରେ ଗୋଟେ କେନାଲ ଅଛି ତ ସେ କେନାଲ ବାରେ ଆସିଛି ଟିକେ ଚାଲୁଛି ସାଇ ଦେଇେଇଛି ତ ସେଇଠି ବସଛି ଟିକେ ଆଉ।
ଓହୋ ଆମ ଆଡେ ବି ବହୁତ ଜୋର ଗରମ ହଉଛି ଏତେ ଜୋର ଗରମ ଘରେ ତ ରହି ହଉନହିଁ କୋଉଠି କାଲି ଇଚ୍ଛା ହଉଛି ଗଛ ଛାଇ ତଳେ ହିଁ ରହିବି ନ ନହେଲେ ଏସିି ତଳେ ହିଁ ବସିବି।
ହଁ ଏଇ ଏଇ ମାନେ ଏଇ ଦିନ ଟା ହିଁ ବା ଆମ୍ବ ପଣସ ପଚେଇବା ପାଇଁ ତ ଖରା ଟା ହଉଛି ନା ତ ରଜ ପାଖେଇ ଆସିଲାଣି ତ ଆମ୍ବ ପଣସ ଆଉ ସବୁ ପଚେଇବ ନା ଏ ତ ଖରା ହେଲେ ବି ଆମ୍ବ ପଣସ ପାଚିବ ଆଉ ସେଥିପାଇଁ ଖରା ହଉଛି ଆଉ ତ ରଜ ସରିଲା ପରେ ରଥଯାତ୍ରା ବେଳକୁ ବ ବର୍ଷା ବି ହବ
ହଁ ତୁ ଆମ୍ବ ଖାଇଛୁ ଏ ବର୍ଷ ହଉ? ନାଇଁ କହିଲି ତୁ ଏ ବର୍ଷ ଆମ୍ବ ଖାଇଛୁ ବହୁତ।
ହଁ ମୁଁ ଆମ୍ବ ବହୁତ ଖାଇଛି ହଉ ସାଙ୍ଗ ମୁଁ ଏବେ ରଖୁଛି ତତେ ପରେ କେବେ ଫୋନ କରିବି ଆଉ।
ହଉ।
ହଁ।